ହ୍ୟାଲୋ।
ଆଉ
ହଁ ଆପଣଙ୍କୁ ମୋ କଥା ଶୁଣା ଯାଉଛି ତ?
ହଁ ହଁ ମତେ ଆପଣଙ୍କ କଥା ପୁରା କ୍ଲିଅର ଭାବରେ ଶୁଣାଯାଉଛି।
ଆଜ୍ଞା ହଉ। ଆପଣଙ୍କୁ ମୁଁ କହୁଥିଲି କି ହଁ ଦିପ୍ତି ମ୍ୟାାମଙ୍କର ଅଛି କେତେଟାରେ ଗୋ ନା ଆଠଟା ସାଢେ ଆଠଟାରେ ଆପଣ ଯିବେ କାଲି ସାଢେ ଆଠଟାରୁ?
କହିବି ପଳେଇବୁ କିନ୍ତୁ ମତେ ତାଙ୍କ କ୍ଲାସ କରିବାକୁ ଜମାରୁ ମଧ୍ୟ ଇଛା ନାହିଁ ମୁଁ ଆଉ ପ୍ରିୟଦର୍ଶନୀ ତାଙ୍କ ଲାଷ୍ଟ କ୍ଲାସ ଟା କରି ଥିଲୁ ଯେମିତି ସବୁବେଳେ ସବୁବେଳେ ଭଳିଆ ସେ ହୁଅନ୍ତି ସେଇଭଳିଆ ଭଳିଆ ହେଲେ।
ଆଜ୍ଞା ମୁଁ ତ ଜମା ଯାଇନାହିଁ ଆଉ ସେଦିନ ପୁଣି ହିଲ୍ ପିନ୍ଧିକି ଷ୍ଟାଇଲ୍ ମାରିକି ଯାଇଥିଲି।
ସେଦିନ ବି ଆପଣ ଶୁଣିଲେ। ଆମେତ ଯୋଉ ଦିନ ବି ଯାଉଛୁ ସେଇଦିନ ହିଁ ଶୁଣୁଛୁ।
ଉ ତ ମୁଁ ଭାବୁଛି ଯିବି ନା ଯିବି ନାହିଁ?
ମୁଁ କହୁଛି ତାଙ୍କ କ୍ଲାସ କରିବା ଦରକାର ନାହିଁ। ତାଙ୍କ ବଦଳରେ ଆମେ ଯୁକ୍ତିମ୍ୟାମ କର ଆଉ ପୁସ୍ ଶ୍ରୀ ମ୍ୟାମଙ୍କର କ୍ଲାସ କରିକି ଆମେ ଅନେକ ଆଟେଣ୍ଡନସ୍ ବଢେଇ ପାରିବା। ମୁଁ କହୁଛିି ବର୍ଷ ସାରା ହି ତାଙ୍କ କ୍ଲାସ କରିବା କିଛି ଦରକାର ନାହିଁ।
ଏମିତି କର କରିଦେଲେ ତ ତାଙ୍କ ପ ମାନେ ସିଏ ଡାଉଟ୍ କରିବେ ନା। କେବଳ ମୋ କ୍ଲାସ ହିଁ କରୁନାହାନ୍ତି ଆଉ ସମସ୍ତଙ୍କ କ୍ଲାସ କରୁଛନ୍ତି ବୁଝିପାରୁ
ସେ କରନ୍‌ ତୁ ନକରନ୍ତୁ। ଯାହା କରିବା କଥା କରନ୍ତୁ।
ଆଜ୍ଞା।
ମତେ କିନ୍ତୁ ତାଙ୍କ କ୍ଲାସରେ ଗୋଟେ ପରସେଣ୍ଟ ବି ଇଣ୍ଟେରେଷ୍ଟ ନାହିଁ କରିବା ପାଇଁ। ତାଙ୍କ କ୍ଲାସ ସବୁବେଳେ ମୁଁ ଅନୁଧ୍ୟାନ କରିଅଛି କି ସବୁବେଳେ ଫାଷ୍ଟଆଡୁ ତାଙ୍କ କ୍ଲାସ ପଢେ। ତ ଆମେ କହିପାରିବାକି ଆମେ ଘରୁ ଆସିଲା ବେଳକୁ ଡେରି ହେଇଯାଉଛି। ତାହେଲେ ଆମେ ତା ତ୍ ଫାର୍ଷ୍ଟ କ୍ଲାସଟି କରିପାରୁନାହିଁ। ଯାହାବି ହେଲେ ପ୍ରାକ୍ଟିକାଲତ କରିବାକୁ ହି ପଡିବ ଆମକୁ। କାହିଁକିନା ପ୍ରାଟିକାଲ ତ ତାଙ୍କର ହିଁ ଅଛି।
ଆଜ୍ଞା ସେଇଆତ ସେଇଆ ହଉଛି ତ କଥା।
ମଣ୍ଡେରେ ପ୍ରାକ୍ଟିକାଲ କ୍ଲାସ ଆମର କରିବାକୁ ବି ପଡିବ। ପ୍ରାକ୍ଟିକାଲ କ୍ଲାସ ରେ ଯିବା ଆଉ।
ଆଜ୍ଞା ନିଶ୍ଚିନ୍ତ। ଆଉ କଣ କହୁଛନ୍ତି କୁହନ୍ତୁ?
ଆଉ କଣହିଁ କହିବି ତାପରେ ଅଛି ସରିଲା ବେଳକୁ ହେଇଯିବ ଗୋ ଟେ ହେଇଯିବ ଗଲି। ଯଦି ଆପଣ କହିବେ ସାଢେଆଟାରେ ଯିବାକୁ ତାହେଲେ ସାଢ଼େଆଠଟାରୁ ଗୋଟେ ହେଇଯିବ ନହଲେ ନଅଟା ପନ୍ଦରରୁ କହିଲେ ନଅଟା ପନ୍ଦରରୁ ଗୋଟେ ହେଇଯିବ ଆଉ।
ଆଜ୍ଞା।
ସାଢେ ଦିଟାରେ ଯଦି ଆପଣଙ୍କ ଇଚ୍ଛା ଏମିତି ସେ କ୍ଲାସ କରିପାରିବେ। ସାଢେ ଦିଟା ରରୁ ତିନିଟା ପନ୍ଦର ଯଦି ନଇ ଛା ତାହାଲେ କରିବା ନାହିଁ।
ଆଜ୍ଞା। ଆପଣ ତାହେଲେ ସବୁ କ୍ଲାସ କାଲି କରିବେ ନା କରିବେନି କହିଲେ? ସେଇ ହିସାବରେ ମୁଁ ଘରୁ ବାହାରିବି ନା।
ହଁ ମୁଁ କହୁଚି କରିବା ନକରିବା ଟା ହିଁ ବେଟର ହେବ।
ନକରିବା ଟା ବେଟର ହେବ।
କାହିଁକି?
ମତେ ଇଚ୍ଛାନାହିଁ। ବାକି କି ଆପଣ ଯାଇପାରନ୍ତି। ମୁଁ ଯିବିନି ମୁଁ ଯାଇପାରିବିନି ମତେ ଲାଗୁଛି ମୁଁ ଏତେ ସ ସକାଳୁ ଉଠିକି ଯାଇହିଁ ପାରିବିନି। ସାଢେ ଆଠଟା ହେଲେ ମତେ ଘରୁ ବାହାରିବାକୁ ପଡିବ, ସାତଟା କେତେରେ ବାହାରିବାକୁ ପଡିବ।
ଆଜ୍ଞା। ମ
ରେଡି ହବା ପାଇଁ ଗାଧୋଇ ପାଧୋଇ
ଆଜ୍ଞା। ଆପଣ ଦେଖିଲେ ମଙ୍ଗ, ଆଜ୍ଞା ଆଜ୍ଞା ଶୁଣନ୍ତୁ ମଙ୍ଗଳବାର ଦିନ ଟିକେ ଦେଖିଲେ।
ମଙ୍ଗଳବାରର କାର୍ଯ୍ୟରୁଚି ଦେଖିବାକୁ ଗଲେ ମଙ୍ଗଳବାରରେ ଅଛି ନଅଟା ପନ୍ଦରରେ ସେଇ ପ୍ରାକ୍ଟିକାଲ ଅଛି ଜ୍ୟୋତି ମ୍ୟାମ୍ ଙ୍କର।
ତାପରେ ପୁଣି ବାରଟା ପନ୍ଦରରେ ମଝିରେ ଗୋଟେ ଗ୍ୟାପ୍। ତାପରେ ପୁଣି ଜ୍ୟୋ ତି ମ୍ୟାମ୍ ଙ୍କର ଗୋଟେ କ୍ଲାସ୍ ଅଛି। ତାପରେ ଇଡି ସାର୍ ଙ୍କର ଗୋଟେ କ୍ଲାସ୍ ଅଛି। ମାଇନରରେ ପଡୁଚି।
ତାପରେ ଏମ୍ଡିସି ଅଛି। ହଁ ଲଗାତାର ଅଛି। ସେଦିନ ବି ଆପଣଙ୍କୁ ପଢିବାକୁ ପଡିବ ଗୋଟେ ପଇଁଚାଳିଶ ଯାଏଁ ସେଦିନ। ନଅଟା ପନ୍ଦରରୁ ଗୋଟେ ପଇଁଚାଳିଶ।
ଆ ଏମତି ଆଉ। ପ୍ରାୟ ତ ଗଲା ମଣିଷ ମଲା। ଆଜ୍ଞା। ଶୁଣି ପାରୁଛନ୍ତି ମୋ କଥା ତ ଆପଣ?
କଥା ବି ଶୁଣିପାରୁଚି, ଆପଣ ବୋଧେ ରିଲସ୍ ବି ଦେଖୁଛନ୍ତି ସେଇଟା ବି ଶୁଣିପାରୁଚି।
ନାଇଁ। ଦେଖୁନଥିଲି ସେ ଚୋରି ପକେଇବା ପାଇଁ
ସତରେ ବୋଧେ
ଆଜ୍ଞା। ଷ୍ଟୋରୀ ପକେଇବୁ।
ଆପଣଙ୍କୁ କିଛି ସାଉଣ୍ଡ ଆସୁନି ତ?
ନା ନା ମୁଁ ଆଉ ଗୋଟେ ଫୋନ୍ ଧରିଚି ତ ସେଥିପାଇଁ ଆପଣଙ୍କୁ ସାଉଣ୍ଡ ଆସୁଚି। ଦିଟା ଫୋନ୍ ଧରିଚି।
ଆଚ୍ଛା।
ଆଜ୍ଞା। ଉଁ ତ ଆଉ କଣ ହିଁ କହିବି ଆପଣଙ୍କୁ। ମୋତେ ବହୁତ ନିଦ ଲାଗୁଅଛି କଣ ପାଇଁ କେଜାଣି। ହଁ କହୁନାହାନ୍ତି।
ସେଥିରେ ଦାନ୍ତରେ ଯୋଉ କ୍ଲିପ୍ ଟିଏ ଲଗା ହୁଏ ଦାନ୍ତ ସବୁ ସଳଖ କରିବା ପାଇଁ ସେଇ କ୍ଲିପ୍ ଟା ବାହାର କଲା ବେଳକୁ ସେ ଦାନ୍ତ ବି ବାହାର କରିଦେଲେ।
ଆଁ ଏମିତି କଣ ମ।
ହଁ ପା। ଆଉ ସାଇଜ୍ କରୁଥାଅ ଆଉ ସାଏ ଥିବ ଯେ ଆପଣ ସାଇଜ୍ କରିବେ।
ସେଇଆ ପା। ତ ମୁଁ ଆପ ଆପଣ ଆଉ କଣ କରୁଛନ୍ତି?
ସେଇଠି ମୁଁ ରେସି ଦେଖୁଛି। ଆପଣ କଣ କରୁଛନ୍ତି?
ମତେ କଣ ସ୍ମୁଥ ମତେ ଲାଗୁଛି ସେ ମୋତେ ଯୋଗାଯୋଗ କରିବା ନିମନ୍ତେ ବୋଧେ ଫୋଲୋ କରୁଅଛନ୍ତି। ଯେହେତୁ ମୋର ତ ଆହୁରି ପାଞ୍ଚ ମିନିଟ ଏଠି ବାକି ରହିଲାଣି। ତ ମୁଁ କେମିତି ତାଙ୍କୁ ଯୋଗାଯୋଗ କରିବି ସେଇ କଥା ଭାବୁଅଛି।
ଆପଣ ତାଙ୍କୁ ଗୋଟେ ମେସେଜ ଟିକେ କରିଦିଅନ୍ତୁ?
ଆଜ୍ଞା ନିଶ୍ଚିନ୍ତ ଭାବରେ ମୁଁ ତାଙ୍କୁ କହିଦିଏ ପାଞ୍ଚ ମିନିଟ ରୁହନ୍ତୁ ଟିକେ। ସି ସେ କା ସରି ସରି। ମତେ ମୋର ଭୁଲ ହୋଇଗଲା ଆଜ୍ଞା ସାରି ସରି ବହୁତ
କଣ ଆପଣ କହିଲେ ସେଟା ମୁଁ ଶୁଣି ବି ପାଇଲିନି?
ଆଜ୍ଞା କିଛି ନାହିଁ କିଛି ନାହିଁ ଏ ମତେ ଆଉ ଗୋଟେ ବି ମଧ୍ୟ ଅ କଲ ଟା ଆସ ସାରିଲାଣି ନାଇଁ ନାଇଁ ନାଇଁ ମୁଁ ଭାବ ମୁଁ ସବୁବେଳେ କଣ ଭୁଲ ସବୁ ଜିନିସ ଭାବୁଛି ମୁ ବଝିପାରୁନି। ଆଉ ଆପଣ ତାହେଲେ କଣ ଖାଇଛନ୍ତି ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ହେଲୋ?
ହଁ କହୁନାହାନ୍ତି।
ହଁ ମୁଁ ଦିପରେ ଖାଇଥିଲି ଭାତ ମାଛ ତରକାରୀ ତାପରେ ସନ୍ଧ୍ୟାବେଳେ ମତେ କାଇ ଭୋକ ହିଁ ହେଲାନି ସେଥିପାଇଁ ମୁଁ ଖାଇଲିନି।
ଆଜ୍ଞା।
ଆଉ ଆପଣ
ମୁଁ ସନ୍ଧ୍ୟାବେଳେ ଖାଇଛି ବରା ଆଳୁଚପ ବିଷ୍ଣୁ ଆଉ ଖାଇଛି ଯୋଉ ପିଆଜି। ଆଉ ପିଆଜ ଲଗେଇକି ଲଙ୍କା କାମୁଡିକି ପୁରା ପୁରା ନାଘା କରିକି ଖାଇଛି।
ଆଛା ଆପଣ ତ ପୁରା ବଢିଆ ଖାଦ୍ୟ ଖାଇକି ଆପଣ ପେଟ ଭର୍ତ୍ତିରି କରିସାଇଲେଣି।
ଆଜ୍ଞା, ଆଜ୍ଞା ମୁଁ ଟିକେ ଏମିତି ପେଟ ଭର୍ତ୍ତି କରେ, ଆଉ। କାହାର ଏକ ବାର୍ଥଡେ ସେଲିବ୍ରେସନ ହେଉଅଛି କଲେଜରେ।
କାହାର?
ସେଇ କେମେଷ୍ଟ୍ରି ଡିପାର୍ଟମେଣ୍ଟ ର।
ଆପଣଙ୍କୁ ତ ପରମ ମଧୁ ମାନେ କଲେଜ ରେ ଅଛନ୍ତି।
ପରମ ନା ଚୋପା। ସବୁ ମୁହଁ ଆଗରେ ପରମ। କେହି ମୁହଁ ପଛରେ ପରମ ନାହାନ୍ତି।
ଆରେ, କରିବେ ନିଶ୍ଚିନ୍ତ। ଆପଣ ବି ତାଙ୍କର ଜନ୍ମଦିନରେ ସାମିଲ ହେଇଥିଲେ। ସେ କେମିତି ନ ମରିବେ।
ଓହୋ, ଆପଣ ତାଙ୍କ କଥା କହୁଛନ୍ତି କି?
ଆଉ କଣ, ଆପଣ କହାଙ୍କ କଥା ହଉଛୁ?
ଆରେ, ନାଇଁ ରେ ମୁଁ ଟିକେ ସବୁବେଳେ, ଆମର ଟିକେ ଆଳୁ ଦୋଷ ଅଛିମୁଁ ଭୁଲ-ଭାଲ୍ ଭାବେ। ତୁ ପୁଣି ଭୁଲ-ଭାଲ ଭାବି
ଆପଣ ଯାହା ଭାବୁଚନ୍ତି, ସେଇଟା ବି ମୁଁ ବୁଝିପାରୁଛି। କିନ୍ତୁ, ସେଇ ଚର୍ଚ୍ଚା ଉପରେ ମୁଁ ଯିବି ନାହିଁ।
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ ଭାବରେ। ସେ ଚର୍ଚ୍ଚାକୁ ଗଲେ, ମୁଁ ଲଜ୍ଜିତ ଅନୁଭବ କରିବି। ତେଣୁ ଆପ ଆପଣ ଯାଆନ୍ତୁ ବି ନାହିଁ।
ଆପଣ ବି ଲଜ୍ଜିତ ଅନୁଭବ କରିବେ। ଆମର ବି ମୁଡ୍‌ ହିଁ ଖରାପ ହେଇଯିବ। ଦିଗୁଣି ରାଗିବ କି? କଣ ଏତେ ଖରାପ ହେଇଗଲା ଦିନଟା। ସେଥିପାଇଁ, ମୁଁ ସେଠାକୁ ଯିବି ନାଇଁ।
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ ଭାବରେ।
ଆଉ, ଆପଣ କଣ କରୁଥିଲେ ଏବେ?
ମୁଁ, ମୁଁ ସେଇ ବା ଷ୍ଟୋରି ପକେଇବା ପାଇଁ ଗୀତ ଟିକେ ଖୋ- ରଖିଥିଲି। ତାପରେ, ପୁଣି କଣ ଗୋଟେ ମାରିଦେଲି। ପୁଣି ଏବେ ପୁଣି ସେଇଟାକୁ ଆଉଥରେ ମତେ ଏଡିଟ କରିବାକୁ ପଡୁଛି। ସେଇଆ କରୁଛି ବସିକି ଦିନ ଯାକ। ଆଉ କଣ କରିବି?
ଆଚ୍ଛା। ଆପଣଙ୍କ କଥା ବୁଝିପାରୁଛି ତାହେଲେ।
ମତେ ଏଇ ଗୀତଟା ବହୁତ ପସନ୍ଦ ହଉଛି।
ମାସୁକା ଗୀତଟି।
ନାଇଁ, ନାଇଁ। ଏବେ ଗୋଟେ ବାଜୁଛି, ଯୋଉଟା, ସେଇଟା ଆପଣଙ୍କୁ ବୋଧେ ଶୁଭା ଯାଉନି। ଛାଡନ୍ତୁ, ପରେ ଆପଣଙ୍କୁ ସେଇଟା କହିବି, ସେଇଟା ଆପଣ ଶୁଣିବେ। ଆଜ୍ଞା। ତ, ଆପଣ ଆଉ କଣ, ଷ୍ଟୋରି-ଫୋରି କିଛି ପକ ଆପଣ କଣ ପାଇଁ କିଛି ଷ୍ଟୋରି-ଫୋରି ପକଉନାହାଁନ୍ତି?
କେଜାଣି, ମୁଁ ବି ଜାଣିନାହିଁ। ମୁଁ ଆଉ ଅଛି, କହିଁ ପକାଇବି ଆଉ।
ଆଜ୍ଞା, ଆଜ୍ଞା। ଆପଣ କେବେ ପକେଇବେ? ତାହେଲେ କୁହନ୍ତୁ?
ନିଶ୍ଚିନ୍ତ, ଏମିତି ବୋଧେ ଗୋଟେ ଦିନ ଆସିବ, ଯୋଉଦିନ
ମୁଁ ଫୁଣି ସୋସିଆଲାଇଜ ହବାକୁ ଚେଷ୍ଟା କରିବି।
ଆଜ୍ଞା।
କିଛି ନାଇଁ, କିଛି ନାଇଁ। ଆପଣ ଏ ସିରିଜଟା ଦେଖି ସାରିଲେଣି? ଟିଚ ୟୁ ଏ ଲେସନ।
ଆଜ୍ଞା, ଆଜ୍ଞା, ପୁରା।
ଆପଣଙ୍କୁ କେମିତି ଲାଗିଲା?
ବହୁତ ବଢିଆ ଆପଣଙ୍କୁ କେମିତି ଲାଗିଲା?
ମୁଁ ତ ଦେଖିହିଁ ନାଇଁ ସେଟା।
ସେଇଟା ବହୁତ ଫାମିଲି ଫ୍ରେଣ୍ଡଲି ଅଛି ଆଜ୍ଞା ଆଜ୍ଞା। ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ରଖୁଛି ଜୟ ଜଗନ୍ନାଥ।